ହାଲୋ।
ହ୍ୟାଲୋ। ହୁଁ।
ହୁଁ।
ନମସ୍ତ ଦିଦି।
ହଁ ହଁ ହଁ।
କଁ କର୍ଚ।
ଏଇ ଛୁଆ ତାଙ୍କର ବାହାରିବେ ଟ୍ୟୁସନ୍ ତାଙ୍କୁ ଖାଇବା ପିଇଆକୁ ଦଉଛି ଆଉ।
ଉଁ ଛୁଆ ଏଇନା ଚାଟ୍ କରି କି ଖାଉଛନ୍ତି।
ଘରେ ଚାଟ୍ କର୍ଦଉଚ।
ହଁ। ଚାଟ୍ କରିକି ଘର ଚଳୁଚି।
ଛୁଆ କର୍ଚନି ନା ତମେ ନିଜେ କର୍ଦଉଚ।
ନା ମୁଁ କର୍ଥିଲି ମୁଁ କରିଥିନି ସେ ତାଙ୍କର ଦି ଜଣ ଯାକ ଭାଗ କରିକି ଖାଉଚନ୍ତି।
ଓହୋ। ହୁଁ। କେତେ ଜଣ? ତମର କେତେ ଜଣ ପୁଅ, ଝିଅ କି?
ହଁ ଏଇ ଦି ଜଣ ପୁଅ, ଝିଅ ଆଉ।
ହଁ। ଝିଅଟେ, ପୁଅଟେ ନା।
ହଁ।
ଆଉ ଗାଧୁଆଳ ଖିଅ, ପିଆ ସବୁ ସର୍ଯାଇଛି।
ଖିଆପିଆ ସରି ଯାଇଛି। ଏଇ ତା ବାପା ଶୋଇଚନ୍ତି ଉଠିଲେ ଟିକେ ଚାହା କରିମୁ ପିଇମୁ।
ସନ୍ଧ୍ୟାଳେ ସକାଳେ ଚା ସବୁଦିନ।
ହଁ ହଁ ମୁଁ ପିଉନି। ମୋ ଦେହ ଖରାପ ଏବେ। ମୁଁ ପିଉନି ସିଏ ତା ତା ବାପା ତାଙ୍କର ଯୋଉଦିନ ରହିବେ ଟିକେ ସନ୍ଧ୍ୟାଳେ ହୁଏ। ନ ହେଲେ ସଖାଳେ ମା ଆଉ ତା ବାପା ପିଅନ୍ତି।
ତମେ ପିଅନି ବି ସକାଳେ ବି ପିଅନି।
ନା ମୋ ଦେହଟା ଖରାପ୍ ତ ମୁଁ ଚହା ପିଉନି। ଡକ୍ଟର ମାନା କରିଚି ଚହା ଫାହା ପିଇବାକୁ।
ଓହୋ।
ପାଣି ଖାଇନି। ଚାହା ପିଏନି। ନା। ଆଉ ସବୁ କଣ?
ଆଉ।
କଣ କର୍ଚ ।
ମୁଁ ନା ଝିଅ ଏବେ ଟିଉସନ୍ ଗଲା। ଏଇ ପୁଅକୁ ଧରିକି ଖେଳଉଛି ବସି। ଟିକେ ଘରେ ଆଉ। ସିଏ ଟିକେ ବସିଲାଣି ନା। ଆଉ ଚାରି ଯୋଉ ଆଣ୍ଠେଇ ଆଣ୍ଠେଇ ହମ୍ବୁଡିକି ପଳଉଛି। କବାଟା ଦେଇେ ଦେଇଛୁ। ରୁମରେ ସେଇଠି ବସିକି ସେ ସେ ଯୋଉ ପଟେ ଯୋଉଠି ଯୋଉଠି ବସି ବସି ସିଏ ଯାଉଚି ମୁଁ ତା ପଛ ପଛେ ସିଆଡେ ସିଆଡେ ଯାଉଛି ନନେ ଏତେ ଷ୍ଟ୍ରଙ୍ଗ ହେଇନି ନା। ନଉଟି ପଡ଼ିଚି ପଛପଟକୁ। ହଁ ବା ଆଉ କଣ କରିବୁ ଛୋଟ ଛୁଆ ତାଙ୍କୁ ଏଇନା ତି ତ କଷ୍ଟ ଏଇନା ଦି ବର୍ଷ ପର୍ଯ୍ୟନ୍ତ ହବ ଯେ। ବନ୍ତ ଭଲସେ ନ ଚାଲି ନ ଚାଲିଥିଲେ ସେ ପର୍ଯ୍ୟନ୍ତ ଏଇନା କଷ୍ଟ।
ହଁ ଟିକେ କଷ୍ଟ ପଡିବ ବର୍ସମ ପଡିବ ଆଉ।
ହଁ କଷ୍ଟ ହେ କୁ ହୁଁ ଛୋଟ ଛୁଆ ଟା। ତାରେ ପଡିଗଲା ବେଳୁ ତା ମୁଣ୍ଡ ପିଟି ହଉଚିନା ପଛପଟ ସେ କାନ୍ଦୁଚି ଯୋହରେ।
ହଉ ଛୋଟପିଲା ହୁଁ ଯାଉଚି ଦେଖିଆ କଣ କରମିି ବିରି ବରିଟା ଆଗେ ଫୁଲି ଗଲାଣି ଗ୍ରାଇଣ୍ଡର। କରିଦେଇଥିନେ ଆ ଉଁ। ମଟର ତରକାରୀ ହେଲି ଟି ଗରମ କରିମି ଟିଏ କ କ୍ଷୀର କ ତାପ ଚା ପିଇମି। ସାଇଲେ ଯିବେ ଆଣିବେ ଗୋଟେ କ୍ଷୀର ଓମ୍ଫେଡ କ୍ଷୀର ତାକୁ ଫୁଟେଇ। କରିବା ମୋ ପୁଅ ଖାଇବ ବନି ମଟର ତରକାରୀ ଜମା।
ସେ କ୍ଷୀର ଖାଇବେ।
ହଁ କ୍ଷୀରବି ଖାଇବନି କହିବ ମୋର କ୍ଷୀର ଚାହା କର ଖାଇମି ନହେଲେ ଖାଇମିନି।
ହୁଁ ଜଣେ ଜଣେ ସେ କ୍ଷୀର ଭଲ ପାଆନ୍ତିନି ସେ ଚା ରେ ବି ଖାଇବା ପାଇଁ ଭଲ ପାଆନ୍ତି। ମୁଁ ଆଦୌ କ୍ଷୀର ଖାଏନି ମତେ ଭଲ ଲାଗେ କିନ୍ତୁ ଚା ରେ ଖାଏ। କି କ୍ଷୀର ମତେ ଖାଇବା ପାଇଁ ଭଲ ଲାଗେନି। ମୋ ଦେହ ବି ଏଥର ବହୁତ ସିରିଏସ ହେଇଗଲା ଏଇ ଯୋଉ ଏ କଉ ଟାଇମ୍ ରେ କହିଲେ ଏଇ ଯଉ ସାବିତ୍ରୀଅମାବାସ୍ୟା ଟାଇମ ରେ ଠିକ୍ ସାବିତ୍ରୀଅମାବାସ୍ୟା ଦିନ ଅଛି। ପୁରା ଦେହ ପୁରା ସିରିଏସ ହେଇଗଲା ମତେ କଟକ ନେଇଗଲେ ସଂକ୍ରାନ୍ତି ଦିନ କଟକ ନେଲେ ସୁ ପୁରା ସଂକ୍ରାନ୍ତି ପଡିଥିଲା ଶନିବାର ସାବିତ୍ରି ଅମାବାସ୍ୟା ପଡିଲା। ଶୁକ୍ରବାର ଦିନ ରାତିରେ ମତେ କଟକ ନେଇଗଲେ କଟକ ଛଅ ଦିନି ରହିଲି। ପୁରା ଦେହରେ ମାନେ ପୁରା। ଆଦୌ ବି ବ୍ଲଡ ନଥିଲା ସମୁଦାଏ ଚାରି ପରସେଣ୍ଟ ବ୍ଲଡ ଥିଲା ଦେହରେ। ମାନେ ଏତେ ପୁରା ସିରିଏସ ହେଇଯାଇଥିଲା ମୋ ଦେହ। ଆଉ ଡକ୍ଟର କହିଥିଲା ବ୍ଲ ଏଇ ଯୋଉ କ୍ଷୀର ଖାଇବା ପାଇଁ ମତେ ତ କ୍ଷୀର ଭଲ ଲାଗେନି ମୁଁ ଟୋଟାଲ। ତେ ଆମ ନିଜ ଘରେ ଗାଈ ଦୁହାଁ ହଉଚି କିନ୍ତୁ ମ ମତେ ହେରା କ୍ଷୀର ଖାଇବା ପାଇଁ ଭଲ ଲାଗେନି ମୁଁ ସେଇ ଚା ସକାଳେ ଚା କଲେ ଖାଲି ନିରୋଳା। କ୍ଷୀରରେ ଚା ହୁଏ ସେ ଚା ଟିକେ ପିଏ ନହେଲେ ଉ କ୍ଷୀର ଖାଏନି ହୁଁ।
ନା ବା ଜମା ଚାହା ପିଇଲେ ବି ଦେହ ବେଶୀ ଖରାପ ହଉଚି।
ତ ଭଲ ଲାଗେନି ମୋ ଝିଅ ସେମିତି ମୁଁ ଖୀର ଖାଏନି ମୁଁ ଝିଅ ବି ଆଦୌ କ୍ଷୀର ଖାଏନି। କ୍ଷୀର ଦହି ଏଉଡା ସେ ଟୋଟାଲ ଖାଇବନି।
କ୍ଷୀର କିନ୍ତୁ ଭଲ ପୁରା ଗ୍ଲାସ। ପଇସା ଦେଲେ ସେ ପିଇଦବ ହୁଁ ତା ହଁ।
ସେ ଭଲ ପାଆନ୍ତି କ୍ଷୀର।
ହଁ।
ଆଉ ଜଣ ଜଣ ଖାଲି ଯୋଉ କ୍ଷର ଦହି ଏଗୁଡା ନେଇକି ଭାତ ଖାଇଦେବେ ଭଲ ପାଆନ୍ତି ସେ।
ହଁ ହଁ।
ହୁଁ।
ଆମର ଆମ ଶାଶୁ ମା ଯାଇଥିଲେ ତାଙ୍କ ବାପ ଘର ବାହାଘର ଥିଲା। ଦି ତିନି ଦିନି ରହିଲେ ଆସିଲେ। ତାଙ୍କର ଶାଢୀ ଫାଢୀ ତାଙ୍କର ସବୁ ଦେଇଚନ୍ତି ଆଣିକି ଆସିଚନ୍ତି ଦେଖଉଛନ୍ତି ସବୁ।
ହୁଁ ହୁଁ।
ହୁଁ।
ଆଉ ରଜରେ ତମ ରଜରେ ଶାଢୀ ଫାଡି ଆଣିଥିଲେ ତମ ବାପଘର ଆସିଥିବେ ଶାଢୀ ଫାଡି ଆଣିଥିଲେ?
ହୁଁ ବାପାଘର ଦେଇଥିଲେ ପଇସା ଦେଇ ଦେଇଦେଇଥିଲେ। ମୁଁ ନିଜେ ଯାଇ ସବୁ ଛୁଆଙ୍କର ମୋର ସବୁ ଯାଇ ବଜାରୁ
ସମସ୍ତଙ୍କ ପାଇଁ ପଇସା ଦେଇ ଦେଇଥିଲେ ଛୁଆଙ୍କ ପାଇଁ ତମ ପାଇଁ
ହଁ ହଁ ଆମର ସମସ୍ତିଙ୍କ ପାଇଁ ଦିଅନ୍ତି।
ଓହୋ ହୁଁ,
ତାଙ୍କ ପାଇଁ ଆମ ପୁଅ ପ୍ୟାଣ୍ଟ ର୍ସାଟ ସିଆଡୁ ପଠେଇଥିଲା।
ହୁଁ।
ହଁ।
ହୁଁ ହୁଁ ହୁଁ,
ଆଉ ତମ ପାଇଁ ପଇସା ପଠେଇଦେଲେ କହିଲେ ବେଶୀ କିଣାକିଣି କରିବାକୁ ଟାଇମ ହେଲାନି ତାର ପଇସା ପଠେଇଦଉଛନ୍ତି ମୁଁ ମୋର ଯାଇକି ଯ ଯୋଉ ମାର୍କେଟ ରୁ କିଣିକି ଆଣିଲୁ ବଜାରରୁ ହଁ,
ଆଜିକାଲି ତ ଛୁଆ ମାନେ ନିଜ ପସନ୍ଦର ବଜାର ରୁ କିଣିକି ଆଣୁଛନ୍ତି।
ମୁଁ ବା ମୋ ପୁଅକୁ ନେଇକି ଗଲି ମୁଁ କହିନି ତୁ ଆସେ ନହେଲେ କାନ୍ଦିବୁ ଫେରେ ହେ ଏଟା ମତେ ହେଲାନି ଏଇଟା ଚଏସ୍ ହଉନି ଏମିତି ହବୁ ହଁ ବା।
ଯେ ନେଇଯିବ ଆଜିକାଲ ତାଙ୍କ ପସନ୍ଦ ନା ସେମାନେ ଦେଖ ଖି ଚାଁହିକି ଏକା ଥରେ ଚଖି ଚଖି ଆଣିବେ ନହେଲେ କେତେ ଥର ରିଟନ୍ କରିବୁ ଉଁ ହୁଁ। ଝ ଆଁ। ମୋର ସେ ସେ ପାଞ୍ଚ ବର୍ଷର ଝିଅଟେ ସେ ଯାହା ମଗେଇବ ସେଇ ଜିନିଷ ଟା ଅଣାଯିବ ବର୍ଷାରେ ହଁ ଆଜିକାଲି ଛୁଆବସିବା ଗାଁ ଥରେ ଆମେ ଗଲୁ ବଜାର ଡ୍ରେସ ଆଣିବା ପାଇଁ ଗଲା ମାମା ଆମର ଲିପଷ୍ଟିକ୍ ଆଣ ମେହେନ୍ଦୀ ଆଣ, ନେଲପାଲିସ୍ ଆଣ, ଚୁଡି ଆଣ ଭଗବାନ ସେତ ନିଜେ ନିଜେ ଦୋକାନ ରେ ସବୁ ଟେସନାରୀ ଦୋକା ନରେ ବାଛି ପକେଇଲା ଏଇଟା ଏଇଟା ଏଇଟା ଦେଖିଲା ବେଳକୁ ତାର ମୋରିକି ମିଶିକି ଟ୍ରେସନୁ ନସ
ମୋ ମୋ ଝିଅପା ସେମିତି ଗୋଟେ ମେହେନ୍ଦୀ ଯଦି ଆଣିବି ଦି ଥ ଦିନକୁ କୋଡିଏ ଥର ନାଇଁବ ଲିପ
ହଁ ମୋ ଝିଅ ବି ସେଇ ସେଇଠି ହଁ ସେଇଠି ଲିପ୍ ସେଇଠି ସେଇଠି ନେଶିବ ନେଶିବ ନେଶିବ ତା ବାବା କହିବ କଣ କରୁଛୁ ସେ ହାତଟା କଣ ପୁରା କୋତରା କରିଦେଲୁଣି ଛାଡି ନଥିବ ତାରି ଓପରେ ନେସିବ ଛାଡି ନ ଥିବ ତାରି ଓପରେ ନେସିବ, ନିଜେ ନିଜେ ଲାଷ୍ଟ ବେଳକୁ ଯାହାକୁ କହିବ ଯେଦି କିଏ ନ ଲଗେଇଦେଲେ ସେ ଆ ଆପେ ଆପେ ନହେନେ ବୋଳି ପକେଇବ ସେ ଲପିଷ୍ଟିକ୍ ଟାକୁ ମେହେନ୍ଦୀ ଟାକୁ କଣ କରିବ ଛୋଟ ଛୁଆ। ଡ୍ରେସ୍ ଅରା ପୁଣି ମେହେନ୍ଦି ଏଇ ଲିପଷ୍ଟିକ ଗୁଡ଼ା ସବୁ ଡ୍ରେସ ମାନଙ୍କରେ ପୋଛିକି ଖାଲି କୋତରା କରିଦଉ
ହଁ ମୋ ଝିଅ ସେମିତି ବେଶୀ ସେମତି ନି ନିଜେ ନିଜେ ସଜେଇ ହବ ମୁଁ ଯଦି ଗାଧୋଇ ଦେମି ଗାଧେଇବନି କଇବ ନା ନା ମୁଁ ଗାଧେଇମି ଆପେ ଆପେ ତୁ ମୋ ଆଖିରେ ସାବୁନ ଫେଣ
ପଳଉଛି ସେ ଗାଧୁଆଘରକୁ ପଳେଇବ କ ମୋତେ ପାଣି ଖାଲି ମାମା ଦେଇଦିଅ ପାଣି ନେଇଯିବ
କେଇ ଦୋଉଚୁ ମୋ ଆଖିରେ କହିକି ଗାଧେଇବନି।
ଏ ହେ ହେ ହଁ ଛୋଟ ଛୁଆ ସେମାନେ, ହୁଁ। ଭଲ ତାଙ୍କ ଇଛା କଣ କରିବୁ। ଛୋଟ ଛୁଆ ହୁଁ। ଆଉ ଆମ ଇଏକୁ ନେଇକି ସେମାନେ ଆଉ ଚାଲିବେକି ହୁଁ।
ହଁହଁହଁ
ତାଙ୍କର ଯାହା ପସନ୍ଦ ସେମାନେ ସେୟା କରିବେ। ହୁଁହୁଁ, ହୁଁ ଉଁହୁଁ।
ଆଉ ତମେ କଣ-ଉଁ-ଉଁ-ଉଁ କରନା କିଛି ନା, ନା ଖାଲି ମାନେ ଏ ଛୁଆ ପିଲା ତ ଏଇନା କିଛି କରି ହଉନ
ପୁରା ଛୋଟ ଛୁଆ ମୁଁ କିଛି ବି କରି ପାରୁନି, ଏଇ ସେଇ ଝିଅକୁ ହେଲା ଏଇନା ଏଇ ସେପ୍ଟେମ୍ବରରେ ପୁରିବ ତାକୁ ପାଞ୍ଚ ପୁରିକି ଛଅ ଚାଲିବ। ପୁଅକୁ ସାତ ମାସେ ଚାଲୁଚି, ଏଇ ଯୋଉ ଆଜି ଦୁଇ ତାରିଖ ହେଲା ଏଇ ସାତେଠୁ ସାତେ ସାତେ ପୁରିକି ଆଠ ଚାଲିବ। ଆଉ କୋଉ ଛୋଟ ଛୁଆଙ୍କ ପାଖରେ କଣ କରିପାରିବୁ କିଛି ବି କରିପାରୁନି, ହୁଁ। ଖାଇବା ବି ବହୁତ କଷ୍ଟ ହଉଚି, ରୋଷେଇବାସ କରିକି ଖାଇଲା ବେଳକୁ ବି ବହୁତ କଷ୍ଟ।
ମୁଁ ସିଲେଇ ଶିଖିଥିନି ଗାଁରୁ ଆମ ଝିଅ ବେଳୁ ଶିଖିିଥିନି।
ହୁଁ।
ନିଜେ ଯାଇକି ସିଲେଇ ଶିଖେ ଉମ୍- ଉମ୍ ଆମ ଏଇଠି ସେଇ ପାଖରେ ଥିଲା ଗୋଟେ ଇନଷ୍ଟଚ୍ୟୁଟ୍, ସେଇ ଇନଷ୍ଟଚ୍ୟୁଟରେ ଶିଖୁଥିନି। ସବୁ ଶିଖୁଶିଖାକି ଘରେ ସିଲେଇ କରେ ଏଇ ଛୁଆ ପିଲା ବଡ଼ ହେଲା ପରେ ପରେ ଆଉ ଏ ମାର୍କେଟରେ-ଏ-ଏ ଗୋଟେ ଦୋକାନ ଦେଇଚି ଭଡ଼ା ନେଇକି, ସିଲେଇ କରୁଚି ଆଉ।
ଭଲ ହେଇଛି, ଉଁହୁଁ ଯାହାହେଲେ ଗୋଟେ କଲେ ହବ ନା, ଆଉ ଜଣଙ୍କ ଉପରେ ସବୁ ସମସ୍ତେ ଡିପେଣ୍ଡ କଲେ ହବ କି।
ହଁଅ-ଅ ଲେହେଙ୍ଗା ଫେହେଙ୍ଗା ଏନି ଡିଜାଇନ୍ ଯାହା କହିବ ହଁ ଏନି ଡିଜାଇନ୍ ଯାହା। ମୋବାଇଲ୍ ରେ ସବୁ ସ୍କ୍ରିନ୍ ସଟ୍ ମାରିକି ରଖେ ନୂଆ ନୂଆ ଡିଜାଇନ୍। ଉଁ ଯାହା ହଁ ଯୋଉ ଲୋକ ଆସନ୍ତି କି ଡିଜାଇନ୍ ଅଛି ଦେଖ। ଦେଖାଏ ନହେଲେ କଣ ଚଏସ୍ କରିକି କହିଯାଆନ୍ତି ମୁଁ ସେଇଟା ତାଙ୍କୁ ତିଆରି କରିକି ଦିଏ ଆଉ।
ହୁଁ, ଯେତେ ଆଜିକାଲି ସବୁ ଷ୍ଟାଇଲ ଷ୍ଟାଇଲ ବାହାରିଲାଣି ନା, ଯେତେ ଷ୍ଟାଇଲ ଷ୍ଟାଇଲ ନୂଆ ନୂଆ ତିଆରି କରିବ ସେତେ ପଇସା।
ହଁ ବା।
ହୁଁ ଆଗୁରୁ ଏଇ ଏଇ ଯୋଉ ବ୍ଲାଉଜ୍ ଗୁଡ଼ା କଣ ଖାଲି ଗୋଲେଇ ବେକ ଚାରି କୋଣିଆ ବେକ ଥିଲା, ଆଉ-ଉ-ଉ ପ୍ଲେନ୍ ହା ତ ଥିଲା। ତିଆରି କରି ଦଉଥିଲେ ଏବେ କିନ୍ତୁ ହାତ ଷ୍ଟାଇଲ, ବେକ ଷ୍ଟାଇଲ ସବୁ ଷ୍ଟାଇଲ, ହୁଁ।
ତା ଡିଜାଇନ୍ ଏବେ ଯା କହିବ ହେବି ଡିଜାଇନ୍ ସବୁ, ଏବେ ଆସୁନି ସବୁ କୁଞ୍ଚବାଲା ଉଁ ହାତ ଉଁ
ଞ୍ଚି ‌ହାତ
ହଁ, ହାତ ଭିତରେ ଗୋଟେ ଥିବ ଫେରେ ଉପର କୁଞ୍ଚଟା ଥିବ ଲଟକନ୍ ଲାଗିଥିବ।
ହଁ ହଁ।
ହଁଅ, ଆ ସେଇ ଭଳିଆ ସବୁ ମୁଁ ଏ ତିରିଶ ପଇଁତିରିଶଟା ଭଳିଆ କଲିଣି।
ହୁଁ, ହୁଁ ହୁଁ ଯା ହଉ ତମେ ଭଲ ଆଡ଼େ ହୁଁହୁଁ ହୁଁହୁଁ। ଶିଖି ଯାଇଛ ଭଲ୍, ହଁ ଏ ଟାଇମ ବାହାର କରିକି ଛୁଆଙ୍କୁ ସ୍କୁଲ୍ ଫୁଲ୍ ପଠେଇକି ତାଙ୍କୁ ଖାଇବା ପିଇବା ଦେଇକି କାମ ସାରିକି ଯୋଉତଳେ ଫାଙ୍କା ମିଳିବ କରିବ କଣ ହେଲା।
ହଁ ମୋର ଦଶ। ରୁ ବାରଟା ଦି ଘଣ୍ଟା କନଫର୍ମ ଦି ଘଣ୍ଟା ମୋର କିଛି ଆଉ କାମ ନାହିଁ ଛୁଆ ପଳେଇବେ। ନାଁ ଛୁଆଙ୍କୁ ବାହାରିବା ପୂର୍ବରୁ ମୁଁ ଗାଧେଇ ପାଧେଇ କାମ ସାରି ଦେଇଥିନି। ତାକୁର ଭୁଜା ମୋ କାମ ସାରିଦେଇଥିମି ସିଏ ଆସିବେ ତମ ଖାଇବା ଦେଇକି ବାହାର କରିଦେମି ସେମାନେ ପଳେଇଲା ପରେ ମୋର ତା ଜ ବାହାରି ଯମି ଦୋକାନ। ବାରଟା ଦଶ ପ ଭି ସେତେରେ ଆସିି ଘରେ ପହଞ୍ଚିବି ଛୁଆ ତ ତାଙ୍କର ସ୍କୁଲ ରେ ଖାଇବେନି ଇଏ ଦିହାଙ୍କ। କାନ୍ଦେନି ମୁଁ ଆସିଲା ବେଳକୁ ଗ୍ୟାସ୍ ତ ଘଣ୍ଟେ ସୁଧା ରୋଷେଇ ତ ଆରମ୍ଭ ହେଇଯିବ। ଆଉ ଛୁଆ ସାଢେ ଗୋ ଦୋଳକୁ ଆସନ୍ତି ପହଞ୍ଚନ୍ତି ନା ଆରାମରେ ରୋଷେଇ ବାସ ସରିଦିଅ ଖାଇବେ ତାଙ୍କର ଯିବେ। ମୋର ଫେରେ ଘଣ୍ଟେ ଦି ଘଣ୍ଟା ରେଷ୍ଟ ନେମି ଫେରେ ଯିମି। ବାସ ବାସ ହଁ। ଗ୍ରାଇଣ୍ଡର ବି ମସଲା ଫସଲା ଟିକେ ବାଟିଦିଏ ଗ୍ରାଇଣ୍ଡର ହାତରେ ତ ବଟା ନାହିଁ।
ହଁ ଆଜିକାଲି ଆଉ କି ହାତରେ ବାଟୁଛନ୍ତି ନା ଚୁଲି ରୋଷେଇ କରୁଛନ୍ତି ଏଇନା କେ ଗ୍ୟାସ। ସମସ୍ୟା ବୋଲି ଲୋକ ଟିକେ ଗେ ଚୁଲି ଫୁଲି ଜାଳୁଛନ୍ତି ହଁ ତ ପ୍ରାୟ ଲୋକ ମୋ ଗ୍ୟାସ ରେ ସବୁବେଳେ କରନ୍ତି ଲୋ
ଆ ସେଇଆ।
ଗ୍ୟାସ୍ ଟା ଏଇ ବୁକିଂ କରିକି କଲା ବେଳକୁ ଟିକେ ଲେଟ୍ ହଉଛି ସରିଗଲେ। ଯାହା ଡବଲ ଟାଙ୍କି ଆସଛି ତ ତାଙ୍କର କିଛି ପ୍ରୋବ୍ଲେମ ନାହିଁ।
ମୋର ଡବଲ ଟାଙ୍କି ପା ହଁ। ନା ମୋର ପ୍ରୋବ୍ଲେମ କିଛି ନାହିଁ ଆ ଆଉ ମୋର ଟିକେ ଉଠା ଚୁଲିଟା। ଏଇ ଚତୁରମାସିଆରେ ଟିକେ ରୋଷେଇ ଘରଟାରେ କଣ କହିଲ ବାରଣ୍ଡାରେ ତାଜାଟା ପକେଇଲେନି। ଆ ସେ ତାଜା ପଡିନି ଯଦି ବର୍ଷା ଛାଟୁଚି ମୁଁ ଆଉ ଉଠା ଚୁଲି ରୋସେଇ କରେନି ନ ହନେ ଶୀତ ଦିନ ଭିତରେ ନ ହନେ ମାଛ ଫାଚ ପଦାରେ ଭାଜି ଦିଏ।
ହଁ।
ହୁଁ ହୁଁ। ଆଉ ଘରେ କି ଅଛନ୍ତି
ହଁ ଏ ବର୍ଷା ଏଇ ବର୍ଷା ଦିନରେ ଟିକେ ହଇରାଣ ନ ହେଲେ ଏଇ ଯୋଉ ଖରା ଶୀତ ଦିନରେ ଚୁଲିରେ କରିବା ପାଇଁ ଭଲ ଲାଗିବ ବାହାରେ। ଡାଲମା ଟିକେ ଭଲ ଲାଗିବ ଆଉ ଏଇ ବର୍ଷା ଦିନଟା କଣ କି ବର୍ଷା ଫର୍ଷା ହେଲେ ଟିକେ ହଇରାଣ।
ହୁଁ ବାସ ଏଇ ବର୍ଷା ଦିନ ଟା ଟିକେ ହଇରାଣ ଯାହା ଆଉ କଣ କିି ଏତେ କିଛି
ତ ସିଜିନି ଆସିବ ଆମ ନାକି କଣ ଆଉ ବର୍ଷା ସିଜନ ଟା ଖରା ଦିନ ହେଇଯିବ ନା କଣ। ହଁ ହଁ
ହଁ। ଝିଅ ପାଠ ପଢିଲାଣି କୋଉ କ୍ଲାସେ?
ଝିଅ ପା ଏ ପାଞ୍ଚ ପୁରୀକି ତାକୁ ଛଅ ଚାଲିବ ସେପ୍ଟେମ୍ବର ବାଇଶରୁ। ତାର ନାଁ ଲେଖା ହେଇନି ଏ ଯୋଉ ଗମେଣ୍ଟ ସ୍କୁଲରେ ତାର ନା ଲେଖେଇନି ତ ଆଉ ପ୍ରାଇଭେଟ ରେ ତ ଲେଖେଇନି ଗମେଣ୍ଟ ରେ ହେନେ ଛଅ ବର୍ଷରେ ଯାଇକି ହବ ଶିଶୁ ଭାଟିକା ଆରମ୍ଭ ଏବେ କଲ୍ୟା ଆ ହଁ। ବା ଛଅ ବର୍ଷ ହେ ଯାଇକି ହଁ ଆ ଶିଶୁ ଭାଟିକା ଆରମ୍ଭ ହବ ଯେ ତାର ଛଅ ବର୍ଷ ହେଇନି। ଏ ତା ସାର୍ ମାନ ସବୁ ଆସିଥିଲେ ତାକୁ ଯୋଉ ଦେଇକିନା ଇନଭାଇଟ ଦେଇକିନା ନେଇକି ଯିବେ ବୋଲି। ଏବେ କଣ ବାପା ତ ଦୁନିଆ ଫେସନ କରିଦେଲାଣି ଯେ ଇନଭାଇଟ ଦେଇକି ସ୍ଵାଗତମ କରିକି ନେବେ ବୋଲି। ଆସଥିଲେ ତ ଆଧାର କାର୍ଡ ଆଧାର କାର୍ଡ ନେଇକି ଗଲା ବେଳକୁ ଦେଖିଲା ବେଳକୁ ତାର ବୟସ ହେଇନି।
ମୋ ଝିଅର ବା ସେମିତି ଖଡି ଛୁଆଁ ହେଲା ଆଉ ସେମିତି ଟିପିନ୍